ହ୍ୟାଲୋ ହଁ କୁହନ୍ତୁ ମ୍ୟାମ୍।
କଣ କରୁଛନ୍ତି?
ବର୍ତ୍ତମାନ ଆମର ବର୍ଷା ଛାଡି ଯାଇଛି। ମୁଁ ଟିକେ ବାହାରେ ଆସିକି ଏବେ ଠିଆ ହେଇଛିି ଆଉ।
ଆଛା ଇଆଡେ ବର୍ଷା ହଉଛି ଆଉ।
ମେଡିକିରେ ବର୍ଷା ଯାଉଛି।
ହଁଁ ଏବେ ବି ହଉଛି ଆଉ। ଆଉ କଣ ରୋଷେଇ
ଆମର ତ ଆଡେ ବର୍ଷା ଏବେ ଚାଲିଛି। କଣ କହିଲ?
ଯିବି ରୋଷେଇ ସରିଲାନି?
ରୋଷେଇ ନା ରୋଷେଇ ଆମର ବି ଚାଲିଛି ସରିନି।
ଆଛା।
ଭାତ ହେଇଛି ଚିକେନ ହବ, ଡାଲି ହବ।
ହୁଁ ହୁଁ। ଆଉ ଛୁଆ କୁଆଡ଼େ ଯାଇଛି?
ପିଲାମାନେ ପାଠ ପଢ ପାଠ ପଢୁଛନ୍ତି ଏବେ।
ହଁ ହ।
ମୁ ଆପଣଙ୍କ ଆଡ଼େ କାଲି ବର୍ଷା ହବାର ସମ୍ଭାବନା ଅଛି।
ହଁ ଅଛି ବୋଧେ।
ହୁଁ ଆ କିଭଳି ଅଛି?
ଆଜ୍ଞା
ଆପଣଙ୍କର ପାଗ କିଇଭଳି ଅଛି?
ଆକାଶରେ ପାଗ ବହୁତ ଖରାପ ଅଛି। ବହୁତ ଜୋରେ ବର୍ଷା ହବ ରାତିକି।
ଆମ ଆଡ଼େ ବି ଏଇଭଳି ଅଛି ଲଘୁଚାପ କହି ବୋଧେ ଏଇଭଳି ହଉଛି ଆଉ।
ଓହୋ
ଆଉ ଆପଣଙ୍କ ଅଞ୍ଚଳରେ ନଦୀ ବଢ଼ି ଆସେ।
ହୁଁ ଆସେ ବୋହୁତ ବର୍ଷା ହେଲେ ବୋହୁତ ଜୋରରେ ବି ନଦୀ ବଢ଼ିଯାଏ।
ନଈବଢି ଦୃଶ୍ୟ କେବେ ଦେଖିଛନ୍ତି ଆପଣ?
ହଁ ବୋହୁତ ଥର ଦେଖିଛି।
ହଁ ଫେର ଆପଣ ନଦୀବଢ଼ି ଦୃଶ୍ୟ ଦେଖିଛନ୍ତି।
ଆଜ୍ଞା
ଏଇ ଛୋଟ ହେଇଥିଲି ଆପଣ ନଈବଢ଼ି କି ଦେଖିଛନ୍ତି।
ମୁଁ ତ ଷଷ୍ଠ ସପ୍ତମ ପଢୁଥିଲି ନଦୀ ବଢି ଦେଖି ଆସିଛି।
ନଦୀ ବଢି ଦେଖିଛନ୍ତି।
ଆଜ୍ଞା
ବୋହୁତ ମାତ୍ରାରେ ନଦୀ ବଢି ଆସିଥିଲା ନା ଅଳ୍ପ ଦେଖିଛନ୍ତି।
ହୁଁ ବୋହୁତ ଜୋରେ ଆସେ। ମାନେ ଏତେ ଜୋର ଆସିବ ଯେ ରାସ୍ତାରେ ପାଣି ବିି ଚାଲିବ ଯେ ଗାଡ଼ି ଏପଟୁ ସେପଟକୁ ଯାଇପାରିବନି।
ଉୁଁ ହୁଁ ନଦୀ ବଢିର ମାନେ ମାଛ ବୋହୁତ ଲୋକ ଯିବା ସିବା ବି ହେଇପାରେ ନା ବୋହୁତ ସମସ୍ୟା ହୁଏ ନଈ ବଢି ହେଲେ ନୁହେଁ କି। ଏବେ ଆଉ ସେ ସମସ୍ୟା ନାହିଁ କାରଣ ସବୁ ନଦୀ ବନ୍ଧ ସବୁ ପୋଲ କାମ ହେଇଗଲାଣି ତ ନଈ ବଢିର ଦୃଶ୍ୟ ଆଉ ଦେଖିବାକୁ ଏତେ ମିଳୁନି ଗାଁ ଗହଳିରେ କମ ଆଉ।
ହଁ ହଁ।
ହୁଁ ହୁଁ ଆଉ
ଆଉ କଣ କୁହନ୍ତି।
ଆପଣଙ୍କ ଅଞ୍ଚଳରେ ଯୋଉ ସବୁ ହଉଚି ପୂଜା ପୂଜି ସବୁ ହଉଛି ପୂଜା ପାର୍ବଣ ସବୁ ପୂଜା ପାର୍ବଣ ଆପଣଙ୍କ ଏରିଆରେ ଲୋକ ମାନେ ପାଳନ କରନ୍ତି। ନୁହଁ କି?
ଆଜ୍ଞା
ଆପଣଙ୍କ ଆଡେ ଅଷ୍ଟପହରି ହୁଏ?
ହଁ ଅଷ୍ଟପହରି ବିି ହୁଏ।
ଅଷ୍ଟପ୍ରହରୀ କେତେଦିନ ହୁଏ ଆପଣଙ୍କର?
ଅଷ୍ଟପ୍ରହରୀ ଚାରିଦିନ ହୁଏ ବୋଧେ।
ଚାରିଦିନି ଫାଷ୍ଟ ଦିନ ତ ହଉଚି ମାନେ ନାମ ଯୋଉ ଇଏ କରନ୍ତି କଳସ ବୁଡା ଫାଷ୍ଟ ଦିନଟା। ତାପରେ ନାମ ସଂକୀର୍ତ୍ତନ ତାପରେ ପ୍ରହରୀ ରା ତ୍ର ପ୍ରହରୀ କରନ୍ତି ଯୋଉ ଦିନ କି ତା ପର ଦିନ ଦଧି ଖଣ୍ଡ କରନ୍ତି ନୁହୁଁ କି? ଦହିହାଣ୍ଡି ଭାଙ୍ଗନ୍ତି ନଗର କୀର୍ତ୍ତନ ଗାଁ ଭ୍ରମଣ କରନ୍ତି।
ଆଜ୍ଞା।
ଆଉ ଦଳ ବି ଆସନ୍ତି ସବୁ ବିଭିନ୍ନ କିର୍ତ୍ତନିଆ ସେଇ ଦଳରେ ଭର୍ତ୍ତି ହୁଅନ୍ତି।
ହଁ ହଁ।
ହୁଁ ହୁଁ। ଆଉ ଅଷ୍ଟପହରୀରେ ସବୁ ନାମ ନିଅନ୍ତି। ସେ ନାମ ଗୁଡିକ ଶୁଣ ନା ତମେ?
ନା ମୁଁ କେବେ ନାମ ଯୋଉ ଦିନ ଧରନ୍ତି ସେଦିନ ଗାଁ ଆଡେ କେବେ ଯାଏନି।
ନାମ ବୋଲି ହରେ କୃଷ୍ଣ ହରେରାମ ଯୋଉ ନାମଟା ସେ ଅଲେରେଡି ତା ଧ୍ୱନି ଟା ବହୁତ ଆଡେ ସୁୁଭେ ସେଟା ଶୁଣିଲେ କି କାନ ପବିତ୍ର ହୁଏ ଏବଂ ମୋ ଆତ୍ମା ବି ଶାନ୍ତ ହୁଏ। ଜାଣିଛନ୍ତି।
ଆଜ୍ଞା ମ୍ୟାମ ଆଜ୍ଞା ଆଜ୍ଞା।
ଆପଣ କୃଷ୍ଣ ଠାକୁରଙ୍କୁ ମାନନ୍ତି।
ହୁଁ ମାନେ।
ମାନ
ଆଜ୍ଞା।
କୃଷ୍ଣଙ୍କର କେତୁଟା ଟା ନାଁ କହିଲ? କେତେଟା ନାଁ ଜାଣିଛ ହୁଁ।
କ୍ରୁଷ୍ଣଙ୍କର ନାଁ ହଉଛି ଶ୍ରୀକିଷ୍ଣା।
ଆଉ।
ଆଉ। ତାଙ୍କୁ ଦାମୋଦର ବୋଲି ଡାକନ୍ତି। ତାଙ୍କ ନା
ଆଉ କଣ କଣ ଠିକ ଅଛି।
ଦାମୋଦର ଆଉ। କୃଷ୍ଣଙ୍କ ନାଁ ତ ମୁଁ ଏତେ ବେଶୀ ଜାଣିନି ଜାଣିଛି ଲବ୍ ଲବଣି ଚୋର ବୋଲି ତାଙ୍କୁ କୁହନ୍ତି।
ମାଧବ କୁହନ୍ତି ଘନଶ୍ୟାମ କୁହନ୍ତି।
ଘନଶ୍ୟାମ ଜାଣିଛି ମାଧବ ମୁଁ ଜାଣିନଥିଲି।
ହୁଁ ନଟନାଗର ଡାକନ୍ତି ଆଉ ତାଙ୍କୁ ଡାକ୍ କନ୍ତି ବି। ହଁ ତାଙ୍କୁ ଡାକନ୍ତି ପା ଇଏ ଏଇ ଯୋଉ ଡାକନ୍ତି ଗୋବିନ୍ଦ ଡାକ୍
ହଁ ଗୋବିନ୍ଦ ବି ଡାକନ୍ତି।
ହୁଁ। କୃଷ୍ଣଙ୍କର ଏତେ ଗୁଡିଏ ନାମ ଅଛି ଶିବଙ୍କର କେତେ ଗୁଡ଼ିଏ ନାମ ଦେଖିବା କହିପାରିବେ।
ଶିବଙ୍କର ତ୍ରିଲୋଚନ ଆଉ ମହାଦେ ଦେବ ଶିବ୍ ଶଙ୍କର।
ଆଉ ଶିବ ଆଉ କଣ ଡାକନ୍ତି?
ମହେଶ୍ଵର
ବହୁତ୍ ହଁ ବହୁତ୍ ତାଙ୍କର ନାଁ ଅଛି ହେଲେ ଆଜ୍ଞା
ଆଉ ବହୁତ୍ ଗୁଡ଼ିଏ ଠାକୁରଙ୍କର ହଁ ମହାଦେବ୍ ବି ଡାକନ୍ତି ଆଉ ବହୁତ୍ ଠାକୁରଙ୍କର ଅନ୍ୟ ନାମ ଅଛି ହେଲା ଜଣେ ଠାକୁର କିନ୍ତୁ ତାଙ୍କର ସହସ୍ର ନାମ ଯେମିତି ଆମେ ହଉଚେ ଜଣେ ସପୋଜ ତମେ ହଉଛ ସୋନପ୍ରିୟ ତମର ବି କେମିତି କିଏ ଡାକୁଛି ତମକୁ କୁ ଲଭ୍ଲି କିଏ ଡାକୁଛି ପାପାଲିି କିଏ ଡାକୁୁଛି ବିଜିଲି ତ ସେଇ ଭଳି ଠାକ୍ କୁରଙ୍କର ବି ବିଭିନ୍ନ ପ୍ରକାର ନାଁ ଅଛି। ଯୋଉଁ ରୂପରେ ଯାହାକୁ ଭଗବାନ ଆବିର୍ଭାବ ହେଲେ ସେଇ ରୂପରେ ସେମାନଙ୍କୁ ଡାକନ୍ତି ହେଲା।
ଆଜ୍ଞା
ହୁଁ
ଆପଣଙ୍କର ସିଏ ସେଠି ପାତେଳା ପାତାଳ ଯୋଉ ମହାଦେବ ଅଛନ୍ତି ଗୋଟେ ମୁଁ ତ ଶୁଣିଥିଲି। ସେଟା ହଉଛି ଜିଏନ ପ୍ରସାଦ ରେ ଅଛି। ପାତାଳ ମହାଦେବ ମାନେ ପାତାଳ ରୁ ହିଁ ଫୁଟିକି ବାହାରିଛନ୍ତି ଠାକୁର କାଳେ କୁହନ୍ତି।
ଶୁଣନି କି ଜାଣିନି ବି କେବେ।
ଆଉ ସାଇ ମନ୍ଦିର ଅଛି ଆପଣଙ୍କର ସେଇଠୁ ଟିକେ ଦୂରରେ ଜାଣିଚନ୍ତି?
ସାଇ ମନ୍ଦିର?
ସାଇ ମନ୍ଦିର ଏଠି କୋଉଠି ଅଛି ତ ମୁଁ କହିଁ ଜାଣିନି?
ବାଲଛା ଟି ସାଇ ବାଲା ଟି ନା ରାମକୃଷ୍ଣ ଗୋରୁ ପେଟରେ ସାଇ ବାବାଙ୍କର ଗୋଟେ ମନ୍ଦିର ଅଛି ହୁଁ।
ଓହୋ ନାଇଁ ମୁଁ ଜାଣିଛି ଆମ ଗାଁ ଭିତରେ ସନ୍ତୋଷୀ ମାଁ ମନ୍ଦିର ଅଛି, ରାଧାକୃଷ୍ଣ ମନ୍ଦିର ଅ ଛି ଏପଟେ ଗୋଡ଼ା ଛକ ପଟେ
ସନ୍ତୋଷୀ ମାଁ ମନ୍ଦିର କୋଉ ପଟେ ଅଛି କହୁଥିଲେ?
ସନ୍ତୋଷୀ ମାଁ ମନ୍ଦିର ଆମ ଗାଁ ଭିତରେ ଅଛି।
ଗାଁ ଭିତରେ ଅଛି ଅଁହଁ ସେ ସନ୍ତୋଷୀ ମାଁ ଙ୍କ ମନ୍ଦିର ତ ଭିତରେ ଅଛି ଆଉ ଯୋଉ ମନ୍ଦିର ସବୁ ବାହାରେ ଅଛନ୍ତି ନୁହଁକି ମଙ୍ଗଳା ମନ୍ଦିର ମନ୍ଦିର ତୁମ ଗାଁ ର ଶନି ମନ୍ଦିର ହନୁମାନ ମନ୍ଦିର ଏ ସବୁ ଗାଁ ବାହାରେ ନୁହେଁ କି?
ଆଜ୍ଞା
ଆଜି ହଉଛି ରବିବାର କାଲିି ହଉଛି ସୋମବାର, କାଲି ହଉଛି ଶିବଙ୍କ ବାର।
ଆଜ୍ଞା।
ଶିବଙ୍କର କୋଉ ମାସରେ, ଶିବଙ୍କର ବ୍ରତ ପାଳନ କରାଯାଏ। କେଉଁ କେଉଁ ମାସରେ ଜାଣିଛନ୍ତି?
ଶିବଙ୍କ ବ୍ରତ
କାର୍ତ୍ତିକ ମାସ ମନେ ଅଛି, କାର୍ତ୍ତିକ ମାସରେ ହୁଏ। ଭ ଭଣ୍ଡାର ବା ବଡ଼ ଓଷା କୁହନ୍ତି। ସବୁଠାରୁ ବଡ଼ ଓଷା ସେଇଟା। କାର୍ତ୍ତିକ ମାସରେ ହୁଏ, ଆଉ ଗୋଟେ ହେଲା ଶିବଙ୍କର କରନ୍ତି ଷୋଳ ସୋମବାର ହେଲା। ଆଉ ଗୋଟେ କରନ୍ତି ଉଁ, ସେଟା ହଉଛି କି ମାସରେ ମୁଁ ମନେ ପକେଇ ଦଉଛି। କାର୍ତ୍ତିକ ମାସରେ ତ ହେଲା ବଡ ଓଷା ଆଉ ଗୋଟେ ଶିବଙ୍କର ହଉଚି ବୈଶାଖ ମାସରେ ବି ଗୋଟେ ତାଙ୍କର ଅଛି ହେଲା। ସେଟା ବି ପାଳନ କରାଯାଏ।
ଆଚ୍ଛା।
ଏ ଯୋଉ ମଙ୍ଗଳା ମାଙ୍କର ମନ୍ଦିର ସେମିତି ଚୈତ୍ର ମାସରେ ତାଙ୍କର ଗୋଟେ ମା ହଉଛି କେବଳ ଚୈତ୍ର ମାସ ହିଁ ତାଙ୍କର ସ ଏବଂ ତାଙ୍କର ନୀତି ନିୟମ ସବୁ ପାଳନ କରାଯାଏ କେବଳ ଚୈତ୍ର ହିଁ ମାସରେ ହିଁ। ମା ଙ୍କର ଆବ୍ରିଭାବ ହୁଏ। ପ୍ରତି ମଙ୍ଗଳବାରେ କିନ୍ତୁ ତାଙ୍କୁ ପୂଜା ହିଁ କରାଯାଏ କିନ୍ତୁ ଚୈତ୍ର ମାସଟାଙ୍କ ଟୋଟାଲ ହିଁ ତାଙ୍କୁ ପାଳନ କରାଯାଏ, ଜାଣିଛନ୍ତି ନା ଜାଣିନାହଁ?
ହଁ, ଜାଣିଛି।
ଏଇଟା ଆପଣଙ୍କ ଗାଁ ରେ ହିଁ ପାଳନ କରାଯାଉଛି। ପ୍ରତି ମଙ୍ଗଳବାରେ ସବୁ ସ୍ତ୍ରୀ ଲୋକ ମାନେ ପୂଜା କରନ୍ତି ମଙ୍ଗଳାଙ୍କୁ।
ହଁ ହଁ।
ହିଙ୍ଗୁଳା ପୂଜା ହୁଏ, ଏଇଟା ଚୈତ୍ର ପୂର୍ଣ୍ଣିମାରେ ହିଙ୍ଗୁଳା, ସେଠି ହିଙ୍ଗୁଳା, ଚୈତ୍ରରେ ଏଠି ହେଲେ ମଙ୍ଗଳା।
ମଙ୍ଗଳା।
ଆଉ ତାରିଣୀ ମାଙ୍କର ବି ସେଇ ଚୈତ୍ର ମାସରେ ହୁଏ। ସଂକ୍ରାନ୍ତି ବେଳକୁ ତାଙ୍କ ପୂଜା ହୁଏ ମାଙ୍କର। ଆମର ସେଇଟା ମା-ମ-ମାଙ୍କର ପୂ-ମାନେ ପୂଜାଟା ରଖୁଛୁ କି? ଅ, ତାଙ୍କର ପୂର୍ଣ୍ଣମା। ଆଉ ମାନେ ତାରିଣୀଙ୍କର ଯୋଉଟା ହଉଛି ସଂକ୍ରାନ୍ତି। ସଂକ୍ରାନ୍ତି ଦିନ ମାଙ୍କର ପୂ ପୂଜା ହୁଏ କିନ୍ତୁ ସେଟା ବି ଚୈତ୍ର ମାସରେ ତାଙ୍କର ପାଳନ କରାଯାଏ।
ଆଚ୍ଛା।
ଉଁ ହୁଁ। ଆଉ ଆମର ହଉଚନ୍ତି ଲକ୍ଷ୍ମୀ ମା ତ ଜାଣିଥିବ, ଲକ୍ଷ୍ମୀ ମାଙ୍କୁ ତାଙ୍କୁ ସେ ଗୁରୁବାରେ ପାଳନ ପୂଜା କରାଯାଏ, ତଥାପି ତାଙ୍କର ଗୋଟେ ବାର, ମାନେ ମାସ ଅଛି। ସେଇ ମାସଟା ହଉଛି ମାର୍ଗଶିର ମାସ।
ଆଜ୍ଞା।
ଯୋଉଥିରେ କି ସିଏ କେବଳ ଲକ୍ଷ୍ମୀ ମାଙ୍କୁ ହିଁ ପ୍ରତି ଗୁରୁବାର ହିଁ ଭୋରୁ ଉ ଠିକି ତାଙ୍କୁ ଆବାହନ କରାଯାଏ ଧୂପ ଧୀପ ଦେଇକି ଫଳମୂଳ ଦେଇକି ପୂଜା କରାଯାଏଝୋ ତା ପକାଯାଏ ଧଳା ବସ୍ତ୍ର ପିନ୍ଧାଯାଏ ଜାଣିଛନ୍ତି